ଓମ୍ ନମୋ, ଓମ୍ ନମୋ କୃଷ୍ଣାୟ ବାସୁଦେବାୟ ନମୋ।
ଆଜି କଣ ଏତେ ଧାର୍ମିକ ଭାବ ଆପଣଙ୍କର ଦେଖାଯାଉ?
କାରଣ ମୋ ମନରେ ଟିକିଏ ଏବେ ବହୁତ ସନ୍ଦେହ ମନ ତ ଜାତ ହଉଚି।
ହଉ ହଉ ମୋ ମନରେ ସନ୍ଦେହ ଜାତ ହେଲା ଯେ କି ମୁଁ କରିପାରିଲିନି ଛାଡ। ସେ ତ ପଛକଥା ଆପଣ କଣ କରୁଛନ୍ତି?
ମୁଁ ଏଇଠି ଏବେ ମୋର ସ ବନ୍ଧୁ ଯୋଉ ମୋର ଯନ୍ତ୍ର ନେଇଥିଲେ, ମତେ ଏବେ ଯନ୍ତ୍ରଣି ମୋର ଫେରାଇ ଦେଲେ। ସେଥିପାଇଁ ମୁଁ ଆପଣଙ୍କ ସହ ଏବେ କଥା ହେବାର ସମ୍ମୁଖିୟ ହେଉଚି, ସେ ଏବେ ଆଣି ମୋତେ ଦେଉଛନ୍ତି।
ଏତେ ଡେରି ଆପଣଙ୍କୁ ତ ପ୍ରାୟ ସନ୍ଧ୍ୟା ଚାରିଟା ବେଳେ ନେଇଥିଲେ, ସେ। ଏବେ ଆଣିଦେଲେ କଣ ଖରାପ ହୋଇଥିଲା କି କିଛି?
ସେ କଥା ମଧ୍ୟ ମୁଁ ମଧ୍ୟ ଜାଣିନାହିଁ କାରଣ ମୁଁ ଯେଉଁ କଥା ଭାବୁଥିଲି ସେ ସେ ମଧ୍ୟ ସେୟାକୁ ବି କରିନାହାନ୍ତି।
ହଉ ଛାଡ ଆଉ ଆପଣ କଣ କରୁଛନ୍ତି ଏବେ?
ମୁଁ ତ ଏବେ ଶୋଇକ ସେଇ ବିଷୟରେ ଭାବୁଥିଲି କଣ୍ ହୋଇଛି କଣ୍ ନାହିଁ କଣ୍ ପାଇଁ ନେଇଥିଲେ।
ମୋତେ ଲାଗିଲା ଆପଣ ଟିକଏ ଖୁସି ଥିବେ ଦେଖିଲାବେଳେ ଆପଣ ତ ମନେ ଦୁଃଖ କରି ଅଛନ୍ତି।
ଆଉ କଣ କରିବେ ଯଦି କିଛି କାମ ହିଁ ସେମିତି କିଛି ଅକୁହା ରହିଯାଏ ତେବେ ମନଟି ମାନେ ଭାରି ବିଚିତ୍ର ହୋଇ ପଡେ।
ହଁ ହଉ କଣ କରିବା ମନ ଦୁଃଖ କରି ଲାଭ ନାହିଁ କିଛି ଖାଦ୍ୟ ପାନ ଗ୍ରହଣ କ
ନା ଖାଦ୍ୟପାନ ସେଥିପାଇଁ ତ ଗ୍ରହଣ କରିନଥିଲେ ଏ ପହନ୍ତ ଏବେ ଆଉ କରିବାକୁ ମଧ୍ୟ ଇଚ୍ଛା ନାହିଁ। ଆଉ ଆପଣଙ୍କ ବୋଧେ କି ଗୋଟେ ଅଛନ୍ତି ବୋଧେ କାରଣ ଆପଣଙ୍କ ପଚା ଚତୁଃପାର୍ଶ୍ଵରେ ବହୁତ ମାନେ ଶବ୍ଦ ମତେ ବ
ମୁଁ ବାହାରେ ଟିକେ ଅଛି ମାନେ ଘର ବାହାରେ ତଥାପି ଶୁଣ ଯାଉଛି ସୁ ଆପ
ହଁ ସେଥିପାଇଁ ଆପଣଙ୍କର କିଛି ମାନେ ସଦା ଶଭୁଛେ ଏଥିରେ କିଛି କଥା ନାହିଁ ଆପଣ କଣ କୁହନ୍ତୁ ଆଉ ଶୁଣଥିଲି ଆପଣ କଣ୍ ଖାଇବା କୁଆଡ଼େ ଯାଇଥିଲେ ବାହାରକୁ?
ହଁ ଯାଇଥିଲୁ ଏବେ ତୁରନ୍ତ ଘରକୁ ଆସି ପହଞ୍ଚୁଛୁ ଟିକେ ଯାଇଥିଲୁ ଖାଦ୍ୟପାନ କଣ୍ କରିବୁ ବାହାର ଜିନିଷ କେତେଦିନ ହେବ ଖିଆଇପିଆ ହୋଇନଥିଲା ସେଥିପାଇଁ
ଓହୋ ଆପଣ କଣ ଖାଇ ଆସିଲେ କି?
ଆମେ ଏଇ ବାହାରକୁ ସେ ଟିକେ ଚା ବିସ୍କୁଟ ପିଇକି ଖାଇକି ଆସିଲୁ ଆଉ କଣ ଖାଇବ ଆଉ ପଇସା ପତ୍ରର ଅଭାବ ଆପଣ ଜାଣିଥିବେ।
କେବେ ତ ଏହା ବେସ୍ ବୋହୁତ୍ ଭଲ କଥା।
ହଁ ଆପଣ ଆସିଥିଲେ ଆଉ ଟିକେ ଭଲ ଲାଗିଥାନ୍ତା।
ଆଉ ଆପଣ ଆମକୁ କାହିଁ ଡାକିବେ ଆପଣ ତ ଯାଉଛନ୍ତି ଏକା ଏକ ଏକା ବୁଲିକି ଖାଇବେ ଆଉ।
ଆମେ ଡାକିବାକୁ ଚେଷ୍ଟା କଲୁ କିନ୍ତୁ ଆପଣଙ୍କ ଫୋନ୍ ଟି ଲାଗିଲା ହିଁ ନାହିଁ ସେଥିପାଇଁ ଆମେ ଆଉ ଡାକିପାରିଲୁନି।
କଣ୍ କହିଲେ ମୋର ଫୋନ୍ଟି ଲାଗିଲା ନାହିଁ?
ନାଇଁ ଆପଣଙ୍କ ଫୋନ୍ ଟି ଅନ୍ୟ କାହା ପାଖରେ ଥିଲା ସେଥିପାଇଁ।
ଓହୋ ତେବେ ଆପଣ କଣ୍ କଲ୍ କରିଥିଲେ ମୋତେ ପୁଣି?
ହଁ କରିଥିଲି କିନ୍ତୁ ଲାଗିଲା ନାହିଁ।
ହଁ ତେବେ ମୁଁ ତ ଏ ବିଷୟରେ କିଛି ଅବଗତ ନଥିଲି ନହେଲେ ମୁଁ ନିଶ୍ଚିନ୍ତ କଥାନ୍ତି। କଲ୍ ଲାଗିଲା ନାହିଁ ମାନେ ଆପଣ କିଛି ହୋଇଥିବ ଅସୁବିଧା ତେବେ ଛାଡ଼ନ୍ତୁ ସେ କଥା। ଆଉ କଣ କୁହନ୍ତୁ ଆପଣ କେଉଠି ଏକ ମୁଁ ଶୁଣିଥିଲି କଣ୍ ଆପଣଙ୍କର ଆଉ କଲେଜ ପାଇଁ କିଛି ଅସୁବିଧା ହେଉଥିଲା ତା ବିଷୟରେ କଣ୍ ହେଲା?
ହଁ ସିଏ କଲେଜଠୁ ଆସିବାର ଅସୁବିଧା ହେଉଥିଲା ସେଥିପାଇଁ ଘରେ ତ କଥା ଚାଲିଛି ମତେ ଲାଗୁଛି ମୋର ଆଉ ସେଠ ଏଠାରେ ପଢ଼ିବାର ନାହିଁ କିଛି ଆଉ ସବୁ ବାଟ ବନ୍ଦ ହୋଇଇଗଲାଣି। ଅନ୍ୟ ଏକ ବ୍ୟବସ୍ଥା କରୁଛି। କେମିତି କଣ୍ କରିକି ସମାଧାନର ସମାଧାନ କରିବି ଅସୁବିଧାଟିକୁ।
ଓହୋ ତେବେ କଣ୍ ଆପଣଙ୍କର ପଇସା ପତ୍ର ଯୋଗାଡ଼ ଜୋଗାଡ଼ ହେଲା ନା ହେଲା ନାହିଁ?
ହେଲା ନାହିଁ ସେଥିପାଇଁ ସେ ସମସ୍ୟା ଆମକୁ ଲାଗୁଛି ଆଉ ସେ କଲେଜ ଯାଇ ହେ ହେ ନାହିଁ ଅନ୍ୟ ଏକ କଲେଜ ଦେଖିବାକୁ ହେବ।
ଓହୋ ତେବେ ଆପଣ ଅନ୍ୟ କେଉଁଠାରୁ ଦେଖିବେ ବୋଲି ଭାବିଛନ୍ତି?
ଅନ୍ୟ ଦେଖିନା ଭାବୁ ଯେ ରା ଏତି ଭିତରେ କଣ ହେଉଛି ଆଉ ସେମିତି କିଛି ପାୟ ନାହିଁ ତଥାପି ଦେଖିବି କେଉଁଠି ଯଦି ହେଇଯିବ ଛୋଟ ମୋଟ କଲେଜ ହେଉ
ଓହୋ ତେବେ କଣ କଲେଯେ ଆପଣ ଭାବିଛନ୍ତି ନା ଭାବି ନାହାନ୍ତି?
କିଛି ଭାବୁନାହୁଁ ଘର ଲୋକ କଥା ହେଉଛନ୍ତି ଯାହା କରିବେ ତାଙ୍କ ଏ ନିଷ୍ପତ୍ତି ନେବେ। ସେଇଥିରେ ଯିବାକୁ ପଡ଼ିବ।
କିନ୍ତ ଆପଣଙ୍କର ନିଷ୍ପତ୍ତି କଣ?
ମୋ ନିଷ୍ପତ୍ତି ମୁଁ ଆଉ କିଛି କହିପାରୁନହିଁ ଗୋଟିଏ ନିଷ୍ପତ୍ତି ନେଇଥିଲେ ଯେ ସିଏ ବି ଏବେ ଖରା ବାହାରିଲା ପଇସା ପତ୍ର ଅସୁବିଧା ଯୁଗରୁ ଆଉ ମୁଁ କିଛି ନେଇପାରିବିନି ଯାହା ଘରଲୋକ କହିବେ।
ଓହୋ ତବେ ଘରଲୋକ ଏବେ କଣ କହୁଛନ୍ତି ମାନେ କେଉଁଥିରେ ନିଷ୍ପତ୍ତି ସେମାନେ ଆଉ
ସେମାନେ ପ୍ରାୟତଃ ହ ଯୁକ୍ତ ତିନି କରିବା ଉପରେ ଅଛନ୍ତି ଦେଖିବା କଣ ହେଉଛି।
କିନ୍ତୁ ଯୁକ୍ତ ତିନି କରିବାକୁ ହେଲେ ତ ଆପଣଙ୍କୁ ଆର ବର୍ଷ ଯ ସମୟ ନେବାକୁ ପଡ଼ିବ ନା?
ନାଇଁ ଦ୍ଵିତୀୟ ପର୍ଯ୍ୟାୟରେ ଆଉ ଥରେ ତମେ ପକେଇ ପାରିବ ଏକ ଚିତ୍ର ଆମକୁ କହିଲେ ଆମେ ଦେଖିବୁ ଯଦି ଆଉଥରେ ପକେଇ ହେବ କିଛି କରିପାରିବୁ।
ତେବେ ବେଶ ସେୟଆ ହିଁ କରନ୍ତୁ ସେଇଟା ଆପଣଙ୍କ ପାଇଁ ଭଲ ରହିବ।
ନହେଲେ ଅନ୍ୟ କିଛି ଉପାୟ ନାହିଁ ଯୁକ୍ତ ତିନି କରିବାକୁ ପଡିବ ଆଉ କଣ କରିହେବ ଭାଇ ତୁମେ ତ ନିଜେ କୁହ।
ତେବେ ଆପଣ ଯୁକ୍ତ ତିନି କରନ୍ତୁ ତାହା ହିଁ ଆପଣଙ୍କ ପାଇଁ ସବୁଠାରୁ ଭଲ ଚୟନ ରହିବ ମୁଁ ତ କହିବି।
ହଁ ଏଇ ସମୟରେ ଯୁକ୍ତ ତିନି ଠିକ୍ ଅଛି ଯୁକ୍ତ ତିନି ପରେ ଦେଖିବା। କଣ ହେଉଛି ଆଗକୁ।
କଣ କହିଲେ ଶୁଭିଲାନି ମତେ।
ଯୁକ୍ତ ତିନି ହିଁ ଏଇ ସମୟରେ ଠିକ୍ ଗୋଟେ ଉପାୟ ଅଛି ଅନ୍ୟ କିଛି ତା ଦେଖା ଯାଉନାହିଁ ଦେଖିବା ଯୁକ୍ତ ତିନି ପରେ ଯଦି ଭବିଷ୍ୟତରେ କିଛି ପରିବର୍ତ୍ତନ ଆସିଲା ନହେଲେ ଆଉ କଣ କରିହେବ।
ଓହୋଏ ପରି କଥା ତେବେ।
ହଁ ଏପରି କଥା କଣ କରିବା ବହୁତ ଦୁଃଖ। ଆଉ କଣ କରିବି ଆପଣ ତ କେବେ ଆସିବେ ଦୁଃଖ ବାଣ୍ଟନ୍ତେ ଆପଣ ଆସୁନାହାଁନ୍ତି।
ମତେ ଗଛ ଲଗେଇବା ବିଷୟରେ କିଛି କୁହନ୍ତୁ?
ହଁ ଆପଣ ଗଛ କେମିତି କଣ ଆପ ଲଗେଇଥିଲେ ପା ଏକ କଖାରୁ ଗଛ ଗୋଲାପ ଗଛ। କଣ ସେ ଗଛ କଣ ହେଲା?
କେଉ ଗୋଲାପ ଗଛ କହିଲେ?
ଆପଣ ଏକ କହୁଥୁଲେ ନାଲି ଗୋଲାପ କି? କି ଗୋଲାପ ଆଣି ହଳଦିଆ ଗୋଲାପ ଲଗେଇଚନ୍ତି ଆପଣଙ୍କ ଆ ବାଲକୁନି ରେ ଆଉ ଏକ କଖାରୁ ଗଛ ମଧ୍ୟ ଲଗେଇଚନ୍ତି। ତା ପ୍ରତି କିଛି କୁହନ୍ତୁ?
ମୁଁ ତ ଲଗେଇଥିଲି ହେଲେ ତାଆଠି ମରିଗଲା ଆଉ କଣ କରିବି।
ତାହା ମରିଗଲା ଆପଣ ବୋଧେ ହୁଏତ ଠିକ୍ ସେ ଭାବେ ଧାନ ଦେଇନଥିବେ କି କଣ ଅବହେଳା କରିଥିବେ ନିଶ୍ଚିନ୍ତ ମରିବ କେମିତି ନହେଲେ ଗୋଟେ ଏକ ଗୋଟେ।
ହଁ ସେଥିପାଇଁ ତ ତାଙ୍କର ମରିଗଲା କଣ କରିବ ଆଉ।
ଆପଣ କିଛି ଗୋଟେ ଅବହେଳା କରିଛନ୍ତି ଆପଣ କୁହନ୍ତୁ କଣ ଅବହେଳିତ କରିଛନ୍ତି ଗ ସବୁ ଧ୍ୟାନ ଦବାରେ କି ତାକୁ ଖାଦ୍ୟ ପ୍ରଦାନ କରିବାରେ।
ଅବହେଳା ହଉଚି କି ତାକୁ ନିୟମିତ ଭାବରେ ପାଣି ଦେଇ ନଥିଲି ଟିକେ ବ୍ୟସ୍ତ ଥିଲି।
ଆପଣ ଏମିତି ହଠାତ୍ ବ୍ୟସ୍ତ ହୋଇଗଲେ ଯେ ଏକ ଏକ ଗଛଟିକୁ ଯତ୍ନ ନେଇପାରିଲେନି।
ଇଲେକ୍ଟ୍ରି ଜୁନ୍ ମନ୍ଥର ଇଲେକ୍ଟ୍ରିସିଟି ବିଲଟା ପେମେଣ୍ଟ କଲି। କଣ କହିଲେ ଶୁଭିଲା ନାହିଁ ମତେ।
ଆପଣ ଏମିତି ବ୍ୟସ୍ତ ହେଇଗଲେ କି ସାମାନ୍ୟ ଗଛଟିର ଯତ୍ନ ନେଇ ପାରିଲେନି?
ନାଁ ନାଁ ଟିକେ କ କର୍ମରେ ଟିକେ ବ୍ୟସ୍ତ ଥିଲେ ତ ସେଥିପାଇଁ।
ଆପଣଙ୍କ ଆଖପାଖରେ ମଧ୍ୟ କିଏ ଗୋଟେ ଅଛନ୍ତି ଲାଗୁଚି।
ହଁ ହଁ ନିଶ୍ଚିନ୍ତ ସେଥିପାଇଁ ତ ହେଇ ଅସୁବିଧା ଟି ହେଲା।
ଆପଣଙ୍କ ମିତ୍ର ବୋଧ ହୁଏ।
ନାଁ ନାଁ ମିତ୍ର ନୁହେଁ।
କିଏ ଘର ପରିବାର ହୋଇଥିବେ ତାହେଲେ ଆପଣଙ୍କର ଆଉ।
ହଁ ନିଶ୍ଚୟ ନିଶ୍ଚୟ ଆପଣ ନିଜେ ଅନୁମାନ କରନ୍ତୁ।
ହଁ ଆମେ ଅନୁମାନ କରିଦେଇଚୁ ଆପଣ କିନ୍ତୁ ଆପଣ ଗଛ ପ୍ରତି ଧ୍ୟାନ ଦିଅନ୍ତୁ ମରିଗଲା ଅନ୍ୟ ଏକ ତ ଦେଖନ୍ତୁ ଯେମିତି ଭଲ ଭାବେରେ ତାକୁ ପାଳନ କରିପାରିବେ। ଆଉ ସେ ଗଛଟି ସୁନ୍ଦର ଭାବେ ଫୁଲ୍ ଉଠ୍ ଉଠି ପାରିବ।
ଦେଖିବା ଆଜି ଲଗା ହେଇଚି ତ ଦେଖିବା କଣ ହଉଚି କଣ ନାଇଁ।
ଯା ହେଲେ ବି ଆପଣ ପୁରୁଣା ଗଛଟାକୁ ମାରି ଦେଇଛନ୍ତି ଏଇ ଗଛ ପ୍ରତି ଟିକେ ଧ୍ୟାନ ଦେବେ।
ହଁ ନିଶ୍ଚୟ ଏବେ ତ ମୋର ଆଉ କିଛି କାମ ନାହିଁ ସେଥିପାଇଁ ନିଶ୍ଚୟ ଧ୍ୟାନ ଦେବି ଏଇ ବିଷୟରେ।
ମୁଁ ବି ସେଥିପ୍ରତି ଧ୍ୟାନ ଦେଉଚି ଆଜି ଏକ ଚାରା ଆଣିକି ଘରେ ରଖିଚି ଯେହେତୁ ରା ତି ସମୟ ହୋଇଚି ତ ମୁଁ କାଲି ସକାଳେ ତାକୁ ମାଟି ଭିତରେ ପୋତିବା କାର୍ଯ୍ୟ ଆରମ୍ଭ କରିବି।
କାହିଁକି ରାତି ମ ରାତିରେ ଲଗେଇଲେ ମଧ୍ୟ କିଛି ତ ଅସୁବିଧା ନୁହେଁ ରାତିରେ ହିଁ ଲଗଉନାହାନ୍ତି।
ରାତିରେ ଲଗେଇଲେ କିଛି ଅସୁବିଧା ନାହିଁ ଯେ କିନ୍ତୁ ଆମେ ଯେଉଁ ଅଞ୍ଚଳରେ ବାସ କରୁଛୁ ସେଇଟାରେ କିଛି ସରିସୃପ ପ୍ରାଣୀ ଏ ଏପଟ ସେପଟ ବୁଲୁଛନ୍ତି ତ ଅସୁବିଧା ତାଙ୍କଠୁ ଅଛି ଆମ ଦେହ ପ୍ରତି ତିି ଜୀବନ ପ୍ରତି। ସେଥିପାଇଁ ଲଗେଇ ହେଉନାହିଁ। ଆଉ ତମେ କୁହ କିଛି?
ମୁଁ କହିଲି କି ତାହା କେଉଁ ଚାରା ଥିଲା ଆପଣ କହିଛନ୍ତି?
ତାହା ଏଇ ଫୁଲ ଗଛ ମନ୍ଦାର ଗଛ ଡାଳ ଆଣିକି ରଖିଥିଲୁ ଲଗାଇବୁ ବୋଲି କିନ୍ତୁ ତୁ ଯେହେତୁ ସରୀସୃପ କିଛି ବୁଲୁଛନ୍ତି ଆମେ ଦେଖିବାକୁ ପାଇଲୁ। ସେଥିପାଇଁ ଲଗେଇ ହେଉନାହିଁ କାଲି ସକାଳେ ଲଗେଇବୁ ଆଉ।
କେବଳ ମନ୍ଦାର ଗଛ ନା ଆଉ କେଉଁ ଗଛ ମଧ୍ୟ ଅଛି?
ଏବେ ଖାଲି ଆମ ଜଣେ ପଡ଼ୋଶୀଙ୍କଠୁ ମନ୍ଦାର ଡାଳ ଟିକେ ଭାଙ୍ଗି ଆଣିଛୁ ଆଉ ଅନ୍ୟ ଏକ ଗ ଗଛ କାଲି ସକାଳେ ଯେତେବେଳେ ଯିବୁ ଆଣିବାକୁ ଦେଖିକି କଣ ଫୁଲ ଗଛ ଆଣିବାର ଅଛି ଆଉ। ଆପଣଙ୍କ ଏଥି ପ୍ରତି କଣ ଧାରଣା ଅଛି କଣ ଧାନ ଅଛି ଏଥିପ୍ରତି ଆମେ ଯେଉଁ ସବୁ ଗଛ ଲଗାଇବୁ।
ଧାରଣା ତ ବ ଅନେକ କିଛି ଅଛି କିନ୍ତୁ ତା ତାମ ବିଷୟରେ ଆମେ ପଚରେ କଥା ହବା। କିନ୍ତୁ ଆଜି ଆପଣଙ୍କ ରାତିରେ ରୋଷେଇ କଣ ଖାଇବା ପିଇବା?
ଖାଇବା ବା ସେମିତି କିଛି ଖାସ୍ ନାହିଁ କଲେଜ ବିଷୟରେ କଥା ହେଇ ହେଇ ଦିନ ବିତିଗଲା ରାତିରେ ବି ବିତି ତିବ ଏବେ ଆଉ ଘରେ କିଛି ତିଆରି ହୋଇନାହିଁ ଯାହା ମାମା ଆମର ରାତିରେ ର ତିଆରି କରିଦେବେ ଆମେ ଯହା ଖାଇବୁ ଆଉ କଣ କରିବୁ?
ଓହୋ କିନ୍ତୁ କିଛି ଅସୁବିଧା ନାହିଁ ଆପଣ ଏଥିପ୍ରତି ବ୍ୟସ୍ତ ହୁଅନ୍ତୁ ନାହିଁ। ଯାହା ହବାର ଥିବ ତ ନିଶ୍ଚୟ ହବ। କିନ୍ତୁ ଆପଣ କଣ କରନ୍ତୁ ନା ଆପଣ ନିଜର ସ୍ୟାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ରଖନ୍ତୁ। ଏବଂ ପଢାପଢି ପାଇଁ ବି ଟିକେ ଅ ମାନେ ମାନେ ଟିକେ କଣ କହିଲେ ମାନେ ଅ ସ ମାନେ ସୁବିଧା କରନ୍ତୁ ନିଜର ସବୁ ବୁଝିପାରୁଛନ୍ତି?
ହଉ ମୁଁ ରହୁଛି ଟିକେ।
ଆଚ୍ଛା ହଉ।